ହ୍ୟାଲୋ। ହ୍ୟାଲୋ।
ବାନ୍ଧବୀ ପ୍ରଣାମ କଣ କରୁଛନ୍ତି? ଦେହ ପା ସୁସ୍ଥ ଅଛି?
ବାନ୍ଧବୀ ହଁ ଦେହପା ଭଲ ଅଛି ଆପଣଙ୍କର?
ହଁ ଭଲ ଅଛି। ଆଉ କଣ କରୁଛନ୍ତି ଏବେ?
ହ ହ
କଣ କରୁଛନ୍ତି ଏବେ?
ଆଜି ତ
ରୋଷେଇ ସରିଲାଣି? ଆପଣଙ୍କ କଥା ଟିକେ ଶୁଭୁନି
ଆଜି ତ ରବିବାର ଆପଣଙ୍କ ବୁଲା ବୁଲାବୁଲି କରିବେ ମୁଁ ଆଜି
ଟିକେ ଟିକେ ଆପଣଙ୍କ କଥା ଶୁବୁଛି
ଯାଇକିରି ଏବେ ବରି ମୁଁ କହିଲି ଆପଣ କଣ କରୁଥିଲେ?
ଟିକିଏ ମେଡ଼ିକାଲ ଆସିଛି ଆମ ଭାଇଙ୍କ ଦେହ ଭଲ ନାହିଁ ତ ଡାକ୍ତରଖାନା ଟିକେ ଆସିଛି।
ଯାଇଥିଲି ସେ ମନ୍ଦିର ମାଳିନୀ ଟିକେ ବୁଲା ବୁଲି କରି ଆସିଲୁ ଆଉ ବୁଲାବୁଲି କରିକି ଆସିଲୁ ସେଠି ଯୋଉ ଉ ହଁ ଗୋଟେ ଗଜା ଯୋଉ ଫେଣି ଗଦା
ହଁ। କୋଉଠି ଅଛନ୍ତି କଥା ଟିକେ ଭଲକେ ଶୁଭୁନି। ସେ ବାହାରକୁ ଆସି କଥା ହୁଅନ୍ତୁ? ହ୍ୟାଲୋ ବନ୍ଧବୀ। କୋଉଠି ଅଛନ୍ତି କିଛି କଣ କଥା ଏ ଶୁଭୁନି। ଆଉ କଣ କରୁଚନ୍ତି? ପିଲାମାନେ ଗଲେଣି ପାଠ ପଢ଼ି ଆକୁ? ରାତି ପାଇଁ କଣ ରୋଷେଇ? ସରିଲାଣି? ଆଜି ଆଉ କଣ କରିବେ? ପିଠା ନା ରୁଟି? ହ୍ୟାଲୋ। କଣ କଥା ତମର ଆଉ ଜମା ଶୁଭୁନି କିଛି। ବାନ୍ଧବୀ। ଧୁପ ଫୁପ ଦେଇସାରିଲେଣି?
ହଁ। ଆପଣ ସବୁ ରୋଷେଇ ବାସ ହେଇଥିଲା ବାନ୍ଧବୀ?
ହଁ କହୁନା ମୁଁ ବା ଶୁଣୁଛି?
ବାନ୍ଧବୀ ଆପଣଙ୍କୁ ଶୁଭୁନି କି ବାତା ଟା?
ବାର୍ତ୍ଟା ଶୁଭୁନି କ ମୁଁ ଗପୁଛି ଆପଣ ତ କୁଆଡ଼େ କିଛି ଶୁଭୁନି ଆ କଣଙ୍କ ବାର୍ତ୍ତା ଆଉ ଯାଉଛନ୍ତି ମୁଁ ଖାଲି ଗପି ଚାଲିଚି। ଆଜି ହଁ ପେଡା ଖାଇଛି, କାକେରା ଖାଇଛି, ସବୁ ଖାଇଛି।
ଚନ୍ଦିଖାଲ ପେଡା ତ ଜାଣିଥିବ ଖାଇବା ପୁ ଆଉ ଗୋଟେ ଅଛି ଆମର ଏଇଠି ଯୋଉ ଛତିଆ କାକରା ତମେ ଯେତେ କାକରା ଖାଇଲେ ବି ଘରେ ତିଆରି କରିକି ଖାଇଲେ ବି ଛତିଆ କାକେରା ଭୁଣିଆ କାକେରା ନାଇଁ। ଛତିଆରୁ ପୁଣି ଆଗକୁ ଟିକେ ତା ଆଗକୁ ଯିବା ଟିକେ ଟାଙ୍ଗି କାକରା। ଯେତେ ମୁଁ ଚାହୁଁଛି ସେମିତିଆ ମାନେ ତିଆରି କରିବା ପାଇଁ
ତା ଆମ ଆଡ଼େ କେବେ ଖାଇକି।
କରିପାରୁନି ପୁରା ପା ଟିକି କୁହନ୍ତିନି ପଜେଇକି ରଖିଛି ହେଲେ ହାତ କିନ୍ତୁ ପଜା ନାହିଁ। ହା
ଆସନ୍ତୁ।
ନା କଲି ଖାଇ ମୁଁ
ନା ଆସ ଆମ ଆଡେ କେବେ ବୁଲାବୁଲି କରିବ ଆଉ କେତେ ଭଲ ଭଲ ଜାଗା ଠି ଦେଖିବ। କେତେ
ଆ ଆପଣ ଜାଣିଛନ୍ତି ନା ଯୋଉ ଶିକେ ଏଥର ଯୋଉ ଫେଣି ଗୋଟେ ଗଜା ଆସୁଛି ଗଜା ଫେଣି ଗଜା ଟା। ସେ ଗଜା ଟା କେତେ ସୁନ୍ଦର ଲାଗେ ଖାଇବାକୁ।
ସେଭଳିଆ ଜିନିଷ କୋଉଠି ମିଳୁଛି।
ଯାହାର ଦାନ୍ତ ଫାନ୍ତ ନାହିଁ ସି କଣ ଖାଇ ପାରିବେ ଆଉ ସିଏ ନାଳ କି କଣ ତା ର ଛୁଆଟାକୁ ଟିକେ ଯାହା ଉଁ। ଖାଇପାରିବେ ଆଉ କଣ ପୁରା ଚୋବେକି ଖାଇ ପାରିବେ।
ହୁଁ।
ଯାହା ହଉ ଆପଣଙ୍କୁ ମୋ ବାର୍ତ୍ତାଟା ଟିକେ ଟିକେ ଶୁଭୁଚି। ଏ ବାନ୍ଧବୀଙ୍କୁ।
ହଁ ଶୁଭୁଚି ତ ଏବେ ଶୁଭୁଚି ସେତେବେଳେ ଟିକେ ଶୁଭୁ ନଥିଲା। ମୁଁ ଭାବିଲି ବୋଧେ ମୋବାଇଲ ଟେଲିଫୋନ ଥୋଇକି କୁଆଡେ ପଳେଇ ଚନ୍ତି ମୁଁ ଭାବିଲି।
ନାଇଁ ମ ମୁଁ ମୋର ଆଡେ ବାନ୍ଧବୀଙ୍କ ସାଙ୍ଗରେ। ମୁଁ କହିଲି ବାନ୍ଧବୀଙ୍କୁ ବୋଧେ ନିଦ ଲାଗିଲାଣି ନା କଣ କି ନିଦ ଭାଙ୍ଗି ନାହିଁ। ସେଇଥିପାଇଁ ବାନ୍ଧବୀକି କିଛି ଶୁଭୁ ନାଇଁ।
ନା। ମୁଁ ତ ମେଡିକାଲରେ ଅଛି ଆଉ, ଡ କଣ ଲାଗି ଡାକ୍ତରଖାନାରେ ଅଛି।
କଣ ହେଇଚିକି?
ଏଇ ଆମ ଭାଇଙ୍କ ଦେହ ଟିକଏ ଭଲ ନାହିଁ ତ। ସେଇଥିପାଇଁ ତାଙ୍କୁ ଆଣିକି ଆସିଥିଲୁ।
ଆଉ ଥାଅ। ଯୋଉ ସାର ମାନଙ୍କୁ ଦେ
ହଁ ଦେଖେଇକି ଏଠି ତ ଅଛନ୍ତି। ରଖେଇଚନ୍ତି। ରହିବେ ଏଇନା ଦି ଚାରିଦିନି।
ଆପଣ ବି ସେଇ ରହିବେ ବୋଧେ? ଖାଇବା ପିଇବାକୁ ଏଇଖିନା ଭାରି ହଇରାଣ ହବ ଆଉ। ମୁଁ କହିଲି ଖାଇବା ପିଇବାକୁ ହଇରାଣ ଟିକେ ହବ, ଯାହାହେଲେ ରୋଗୀ
ହଁ ଡାକ୍ତରଖାନା ତ ଜାଣିଥିବ ଯେମିତି ଆଉ। ପେ
କୁହନ୍ତିନି ରୋଗୀ ସାଙ୍ଗରେ ଆମେ ବି ରୋଗୀ ହବାକୁ ପଡିବ। ସେଠି ତ ସବୁ ଅସୁବିଧା, ଖା ଖାଇବା
ଆଉ ଘରେ କାହାର ଦେହ ଅସୁସ୍ଥ ଥିଲେ କଣ ଖାଇବାକୁ ଇଛା ହୁଏ କି? ତାପରେ ଘରେ କେହି ଅସୁସ୍ଥ ଥିଲେ କଣ ଇଛା ହୁଏକି ଆଉ ଖାଇବା ପା ଇଁ।
ଡାକ୍ତରଖାନା ମାନଙ୍କର ଖାଇବା
ଘରେ ବି କ କିଏ ପିଲା ଆଉ ତିନି ଜଣଙ୍କୁ ଛାଡି ପିଲା ଗୁଡାଙ୍କୁ ସବୁ ଛାଡି ଦେଇକି ଆସିଚି। ସେଠି ଆଡେ ମନ। ଆଡେ ମେ ଡାକ୍ତରଖାନା ଏ ମନ କଣ କରିବ? ଏମତି ଆଜି ଟିକେ ଦି-ଦିନ ମାନେ
ଭାରି ବାନ୍ଧବୀଙ୍କର ଭାରି ଅସୁବିଧା ଅଛି। ଆଉ ସେ ଅ ସୁବିଧାରେ ବି ହଉ ଦିଅ କଣ କରିବି କାନ୍ଧରେ ପଇଲେ ଏ ଯୁଆଳି ଯେମି ତି
ଆଉ? ଆଉ? କଣ କ ତମ ପିଲାମାନେ ସବୁ କଣ କରୁଚନ୍ତି?
ତ
ପିଲାମାନେ ତମର ସବୁ କଣ କରୁଛନ୍ତି? ଆଜି ତ ରବିବାରେ ଆଉ ବି ବିଦ୍ୟାଳୟକୁ ତ କେହି ଯାଇ ନଥିବେ।
ଆଜି ଲୁଡୁଗୋଟି ଆଣିକି ଖେଳୁଛନ୍ତି, ଆମ ଆଉ ଆପଣ ତ ପଳେଇଛନ୍ତି ଡାକ୍ତରଖାନା। ଆପଣଙ୍କର ମନ ବି ଭାରି ଦୁଃଖ। ଆଉ କଣ ବାନ୍ଧବୀ ଖାଇଚ ନା ନାଇଁ?
ନା ମ ଆଜି ପାଣି ବି ପିଇନୁ। ଖାଇବୁ ଆଉ କଣ? ହୁଁ ସେଟା ଆଜି ଏପଟ ସେପଟ ହେଇ ହେଇକା ଆଉ। ଖାଇବାକୁ ଆଉ ମନ ହେଉଛି? ଯା ହଉ। ଏତେ ମନ ଦୁଃଖ ଟିକେ ଥିଲା। ବାନ୍ଧବୀଙ୍କ ସାଙ୍ଗେ ଟିକେ କ
ଅଳ୍ପ ଟିକେ କଣ ଖାଇବ ନା ଆଉ। ନ ଖା ଇଲେ ସିନା ଆପଣ ସିନା ସୁସ୍ଥ ରହିଲେ ତାଙ୍କୁ ଅନେଇବ।
ହଁ ସେତ୍
ଆ ବୋଧେ ଅସୁସ୍ଥ ହେଇଯିବ ପୁଣି ତାଙ୍କ ସାଙ୍ଗରେ ପୁଣି ଆଉ ଇଏ ଘରେ ଛୁଆ ପିଲାଙ୍କୁ ଛାଇକି। କ କ ନିଜେ ହୁଁ
ସପ୍ତ ତା ଲାଗି ମେ ଆଜି କେ ସମୟ ହେଲାନି ଏପଟ୍ ସେପଟ୍ ହେଇକି ଆଉ ଖାଇବାକୁ ମେନ୍ କଥା ସମୟ ହେଲାନି ସେଇଥିପାଇଁ ଖାଇନି ଖାଇବା ଦେଖିବା ସନ୍ଧ୍ୟା ବେଳକୁ ଟିକେ କଣ ଖାଇବା ଆଉ ହୁଁ ଆଜି ତ ସବୁ ଛକ ବଜାର ଏଠି କଣ ବନ୍ଦ କିଛି ଦୋକା ଦୋକାନ ବଜାର ଏଟି ଖୋଲା ନାହିଁ ହଉ ବାନ୍ଧବୀ ମୁଁ ଟିକେ ରଖୁଛି ଆଉ କେତେବେଳେ ଟିକେ ଟିକେ ଫାଙ୍କା ହେଲେ ଏମିତି କରିବ କଥା ହେବା ଟିକେ ଭଲ ଲାଗିବ ଆଉ